ହ୍ୟାଲୋ ହଁ ହ୍ୟାଲୋ ନମସ୍କାର। କେମିତି ଅଛ?
ଭଲ ଅଛି। ତମେ କେମି ଅଛ?
ମୁଁ ବି ବହୁତ ଭଲ ଅଛି।ଆଉ ଏବେ କଣ କରୁଛ?
କିଛି ନାଇଁ ଏବେ ବ ତ ଟିକେ ବାହାରେ ପବନ ଖାଇବାକୁୁଆଇଛି କାରଣ ବହୁତ ଦିନ ହେଲା ଆମର ଏଇଠି ବହୁତ ଗରମ ହଉ ଥୁଲା। ତ ଆଜି ବର୍ଷା ହେଇଛି ତ ବାହାରୁକୁ ଟିକେ ଥଣ୍ଡା ପବନ ଖାଇବାକୁ ଆଇଛି। ବହୁତ ଭଲ ଲାଗୁଚି। ତମେ କଣ କରୁଛ?
ମୁଁ ଏଇଠି ବସିକି ବିସ୍କୁଟ ଖାଉଛି।
ସତେକି କି ମୁଁ ବି ଏବେ ଟିକେ ସମୟ ପୂର୍ବରୁ ବିସ୍କେଟ୍ କଥା ହୋଉଥିଲି ହ କୋଉ ବିସ୍କୁଟ ଖାଉଛ?
ହଁରେ ମୁଁ ଖାଉଛି ଭିଟା ମ୍ୟାରି ଗୋଲଡ।
ତିନିଟା ଆସେନି ଭଲ ଟେଷ୍ଟି ଲାଗେ ଭାରି ମିଠା ମାନେ ରାଗ ମିଠା ହେଇକି ନା ସେଇଟା ଖାଉଥେଲି ମତେ ସମ ବହୁତ ଭୋକ ହେଲା ମୁଁ ସେଇଟା ଖାଇଦେଲି।
ହଁ ତ ଏଇ ଖାଇବାରୁ ମନେ ପଡିଲା ଏଇ ବାସ ବିସ୍କିଟ ଏଇ ସବୁ ଖାଇବା ଛଡା ତମକୁ ଆଉ କଣ ଖାଇବା ପାଇଁ ଭଲ ଲାଗେ ଏମିତିରେ?
ହଁ ସେଇଟା ଗୋଟେ କହିବାକୁ ଗଲେ ଆମ ଓଡିଶାର ସେଇଟା ନାଇଁ ତିଆରି ହୁଏ। ହେଲା ତାକୁ ମୋମୋ କୁହନ୍ତି ମତେ ସେଟା ବହୁତ ବଢିଆ ଲାଗେ। କିନ୍ତୁ ସେଇଟା ଏତେ ମାନେ ଭଲ ନାହିଁ ମାନେ ହେ ଦେହ ପାଇଁ ଏତେ ଭଲ ନାହିଁ ସେଟା କିନ୍ତୁ ସେଇଟା ମାନେ ବହୁତ ସେ ଯୋଉ ରାଗ ଚଟଣି ସହିତ ଦିଅନ୍ତି କି ନାଇଁ ସେଥିପାଇଁ ମତେ ସେଇଟା ବହୁତ ଭଲ ଲାଗେ। ତମକୁ କୋଉଟା ବେଶୀ ଭଲ ଲାଗେ?
ନିହାତି ଭାବରେ ଏଇ ସବୁ ଚଟପଟା ତ ନିହାତି ଭଲ ଲାଗିବ ମତେ ବି ଏ ସବୁ ଭଲ ଲାଗେ କିନ୍ତୁ ଧୀରେ ଧୀରେ ମୁଁ ଯେତେବେଳେ ବଡ ହଉଛି ତ ବୁଝିପାରୁଛି ସେଇ ମଇଦା ଯୁକ୍ତ ଖା ଖାଦ୍ୟ ଯୋଉଟା କି କହିଲା ସେ ସେଟା ତ ନିହାତି ସ୍ୱାସ୍ଥ୍ୟ ପାଇଁ ତ ନାଇଁ ଠିକ ନୁହେଁ ଅହିତକର ହଁ ଏମିତି କେତେବେଳେ କେମିତି ଖାଇବା ସେଇଟା ଠିକ ଅଛି କିନ୍ତୁ ଆମେ ଯେ ପ୍ରତିଦିନ ସେ ଅଭ୍ୟାସ କରିଦବା ଠିକ ନାହିଁ। ଆଉ ମତେ ଭିତରେ ମୁଁ ତ ସବୁବେଳେ ସାଧା ହିଁ ଖାଏ। ମୁଁ ଆମିଷ ଖାଏନି। ତ ତେଣୁ ମତେ ମୋର ପ୍ରିୟ ଖାଦ୍ୟ ସେଇ ସାଧା ଆଇଟମ ଭିତରେ ଆସେ ଆଉ ସେଇ ଭିତରେ ମତେ ବହୁତ ଭଲ ଲାଗେ।
ପନିର୍ ପନିରର ଭୂର୍ଜି ପନିରର କିଛି ବି ମତେ ପନିର ର ହିଁ ଭଲ ଲାଗେ।
ତାହେଲେ ତମକୁ ପନିର ବେଶୀ ପସନ୍ଦ?
ହଁ ନିହାତି ଭାବରେ, ଗୋଟେ ଶାକାହାରୀ ଭାବରେ ମ ମୁଁ କଣ ଖାଇବା ଆଉ ମୋର ଆସିବ କି! କି ମୁଁ ସେଥିରେ କରିପାରିବି, ଆଉ ମୁଁ ବେଶୀ ସେ ପନିପରିବା ବେଶୀ ଖାଇପାରେ ନି ହୁଁ -ହୁଁ-ହୁଁ ସେ- ଥିରେ ବି ମୁଁ ବହୁତ ବାଛବିଚାର କରେ ଏଇଟା ଖାଇବି ସେଇଟା ଖାଇବି।
ସମସ୍ତେ ମିଶି କାଲି ଆଇଁଷ ଜିନିଷ କିଛି ବେଶୀ ପସନ୍ଦ ଲାଗେନି ନାଇଁ, ତମେ ପିଲାବେଳୁ ଖାାଉନାଆଆ ଏବେ ଏବେ ଛାଡ଼ି ଦେଇଛ?
ନା ନା ମୁଁ ପିଲାଦିନୁ ଖାଏନି।
ହଁ ମୋର ବି ଏମିତି ବହୁତ ସାଙ୍ଗ ଅଛନ୍ତି ଯୋଉମାନେ ଶାକାହାରୀ ଅଛ ଛନ୍ତି କାରଣ ମୋର ବହୁତ ସାଙ୍ଗ ଅଛନ୍ତି ଯୋଉମାନେ କାରଉଛନ୍ତି, ମୁଁ ତାଙ୍କୁ ଧରିକି କୁଆଡ଼େ ଯାଇଥିବି ଖାଇବାକୁ ତାହେଲେ ଖାଇପାରିବେନି ଆଇଁଷ କିନ୍ତୁ ମୁଁ ପରମ ଆଇଁଷିଆଟା। ମତେ ଆଇଁଷ ତମର ଆଇଁଷ ଯାହେଲେ ବି ମଗେଇଦେବି କିନ୍ତୁ ଏମାନେ ମତେ ଦେଖିକି ଏଟା କେମିତି ମୁହଁ କରୁଚି ୟାଉଁ ଏ ସେ ଖାଇଦଉଛି ଆଇଁଷ, ତାଙ୍କୁ ପସନ୍ଦ ନାଇଁ କାରଣ ତାଙ୍କେ ଖାଆନ୍ତିିନି ନା ସେଟା।
ଉଁ ହୁଁ-ହୁଁହୁଁ ତ ଆହୁରି ବି ଏମିତି ଥାଏ କି ଯେମିତ୍ କି ହଁ ଆମେ ଯୋଉ ସାଙ୍ଗସାଥିମାନେ ମିଶିକି ଯାଇଥିବୁ ଯେମିତି ଏବେ କହିଲ ତୁମେ, ତୁମ ସାଙ୍ଗମାନଙ୍କ ସହ ଯାଅ, ତ କିଏ ଆ ମିଷ ଆଣିକି ସାଧା ସେଇ ଭିତରେ ଆ ଆମିଷ ଖାଉଥିବା ପିଲାଙ୍କର ତ ଗୋଟେ ଫା ଦା ମାନେ ସୁବିଧା କି ସିଏଏଏ ମାନେ ଯୋଉମାନେ ଶାକାହାରୀ ପିଲାଙ୍କ ଠାରୁ ସେ ଯାହାବି ଖାଇବା ଆଣିଥିବେ ସବୁ ସେ ନେଇ ପାରିବେ ଖାଇପାରିବେ, ହେଁ-ହେଁ ଟେଷ୍ଟ୍ କରିପାରିବେ। କିନ୍ତୁ ଶାକାହାରୀ କେବେ ବି ତମ ଖାଇବାକୁ ଖାଇ ପାରିବନି କି ନେଇକି ଟିକ୍ ଟିକେ ଟେଷ୍ଟ କରିପାରିବନି।
ହଁ ଯେମିତିକିନା ମୋର ଗୋଟେ ସାନ ଭାଇହରି ସିଏ ବି ତାପାଇଁ ସେ ବିଲକୁଲ୍ ପସନ୍ଦ ତାକୁ ଜମା ପସନ୍ଦ ନାଇଁ ଆଇଁଷ, ଆଇଁଷ ସିଏ ଦେଖ ଆମ ଘରେ ଯଦ୍ ଯଦି କେବେ ଆଇଁଷ ଅଣାହବ ହେଲେ ବି ତାକୁ ଯଦି କୁହାଯିବ କି ଯା ଆରେ ପୁଅ ତୁ ଟିକେ ଆଣିଦବୁ ବଲେ ହାଉଲେ ସେ କହିବକି ନା-ନା-ନା ମତେ ତା ଗନ୍ଧ ଜମା ଭଲ୍ ଲାଗେ ମୁଁ ଯିବିନି ବୋଲି କହିଲେ ତାର ପନିର ହୁଏ ତା ପାଇଁ ସେ ଆଇଁଷ ଖାଏନି ତ ତା ପାଇଁ ପନିର କି ଛତୁ ହୁଏ ହେ ଘର କରିବନା ଆମେ ଆଇଁଷ ବି ଖାଇବୁ ଆଉ ତା ପାଇଁ ଯୋଉ ବନା ହେଇଥିବ ପନିର ଛତୁ ଖାଇବୁ, ଦି ଆଡୁ ଲାଭ।
ବାସ୍ ସେଇଟା ତ ତମେ ଫାଇଦାରେ ରହୁଛ।
କିନ୍ତୁ ଆମେ ବିଚାରୀ ଶାକାହାରୀ ବା ଚାହିଁବୁ ହଁ ନିହାତି ଭାବରେ ଆଉ ଏମିତିରେ ମୁଁ ଆ-ଆ-ଆ ଯେମିତିକି ଆମ ଘରେ ବି ଥାଆନ୍ତି ପ୍ରାୟତ୍ ହଁ। ଶାକାହାରୀ ଯୋଉମାନେ ଆମିଷ ଖାଆନ୍ତି ପ୍ରାୟତଃ ବାହାରେ ହିଁ ଖାଆନ୍ତି।
ହ
ହଁ ହଁ‌।
ଆଉଉ ଯେମିତି କିି କହିଲ ସେ ପ୍ରଥମେ ହଁ ମୁଁ ଯେମିତି ପ୍ର ପ୍ରଥମେ ପଚାରିଲି ଆଉ ତମେ କହିଲ ମୋମୋ ଖାଇବାକୁ ଭଲ ପାଏ ତ ନିହାତି ଭାବରେ ସେଇ ମୋମୋ ଅଭ୍ୟାସ ଛା ଛାଡ଼ ହୁଁହୁଁ।
ତାହା ପ୍ରତିବଦଳରେ କିଛି ସ୍ଵାସ୍ଥ୍ୟକର ଖାଦ୍ୟ ଖାଅ।
ହଁ ସେଇଟା ବି ଘର ଲୋକ ବି ବହୁତ ମନା କରନ୍ତି।କାରଣ ମତେ ମୋମୋ ଖାଏ ସିନା ମତେ ଯାଏନି। ମୋର ଦେହ ଉପରେ ବହୁତ ପ୍ରଭାବ ପକାଏ। ମୋମୋ ହଉ କି ଗୁପଚୁପ ହଉ ବାହାର ଖାଦ୍ୟ ମତେ ଯାଏନି। ଘରେ ମାଉସୀ ଦି ଦିନ ରେ ବି ଫୋନ କରନ୍ତି, ନା ତୁ ଆଜି କଣ? ଖାଇଲୁ ଯଦି ମୁଁ ତାଙ୍କୁ ମୋମୋକୁ ଦେଇବି ବୋଲି ନା ତାଙ୍କେ ବହୁତ ରାଗନ୍ତି। କଣ ପାଇଁ ତୁ ଦେହକୁ ତୁ ଯାଉନି ତୁ କଣ ପାଇଁ ଖାଉଛୁ ଖାଇକି ନା ପୁଣି ଆଉ ତ ଏଇଠି ରୋଗ ଅର୍ଜନ କରୁଛୁ। ବ ଏମିତି ଖାଇକି କଣ କରିବା ସେଟା ମାନେ ସେ ଏତେ ଭଲ ଲାଗେ କି ନାଇଁ ମୁ ତାକୁ ଛାଡି ବି ପାରୁନି ଅବଶ୍ୟ ମୁଁ ଆଗ ଅପେକ୍ଷା ଏତେ ଖାଇନି ଏବେ ମନ ତ ଆକୁ ନୀତି ଖାଇବାର
ନା ନା ଧୀରେ ଧୀରେ ଅଭ୍ୟାସ ସବୁକୁ ଛାଡିବାକୁ ପଡିବ। ତମେ ତା ପ୍ରତିବଦଳରେ ସ୍ଵାସ୍ଥ୍ୟକର ହେତକର କେତେ ଖାଇବା ଅଛି ତମେ ତାକୁ ନିଜର ପ୍ରତିଦିନ ଖାଇବାରେ ତମେ ଆଡ କର ତ ନିହାତି ଭାବରେ ବହୁତ ଭଲ।
ହଁ ଆଉ କହିବାକୁ ଗଲେ ମୁଁ ଏମିତିରେ ବି ପନିପରିବା ବହୁତ ଭଲରେ
ହଁ ଯଦି ଦେଖ ଆମକୁ ପ୍ରକୃତରେ ଗୋଟେ ଦୃଷ୍ଟିରୁ କହ ପାଇଁ ଗଲେ ଆମକୁ ଏହା ଫରକ ପଡେନି କି କି ଏଇଟା ଆମିଷ କି ସାଧା? ପ୍ରକୃତରେ ଯଦି ଆମେ ସତରେ ଯାଇକି ଜିନିଷ ଟାକୁ ବୁଝିବା ଆମକୁ କୋଉଟା ପସନ୍ଦ କୁହ ତ? ଆମ ଜୀଭକୁ କୋଉଟା ଆମ ଜିଭ କୁ କୋଉଟା ସ୍ଵାଦିଷ୍ଟ ଲାଗୁଛି? ତମେ ନିଜେ ଦେଖ ଯଦି ତମକୁ ଆମିଷ ଖାଇବା ପାଇଁ ପସନ୍ଦ ଯଦି ସେ ଆମିଷ ଟା ଭଲରେ ରୋଷେଇ ହେଇନି କି ତୁମକୁ ସ୍ଵାଦିଷ୍ଟ ଲାଗୁନି ତମେ ସେଟା ଖା ଖାଇବ କି? ନାଇ ନା
ତ କିନ୍ତୁ ତା ପ୍ରତିବଦଳରେ ଯଦି ଗୋଟେ ତେ ସାଧାର କିଛି ବି ହେଇଛି, ଗୋଟେ ଖାଦ୍ୟରେ ପ୍ରସ୍ତୁତ ହେଇଛି କିନ୍ତୁ ସେଇଟା ବହୁତ ସୁ ସୁାଦ ଲାଗୁଛି ତମେ ସେଇଟା ନିହାତି ସେ କ୍ଷେତ୍ରରେ ଖାଇବ।ତେଣୁ ଆମକୁ ଏଇଟା ବୁଝି ନବାକୁ ପଡିବ। ଗୋଟେ ଦୃଷ୍ଟିରୁ ନା ସେଇ ମୋମୋ ନା ଚାଉମିିନ ନା ସାଧା ନା ଆମିଷ ଏଇଟା କିଛି ବି ନୁହେଁ।ବାସ୍ ସବୁ ହଉଛି ଆମ ଜୀଭକୁ କଣ ସୁସ୍ୱାଦୁ ଲାଗୁଛି ଆମେ ସବୁବେଳେ ସ୍ଵାଦିଷ୍ଟ ଖାଇବା ଖାଇବା ପାଇଁ ପସନ୍ଦ କରନ୍ତି, ନୁହେଁ କି ସାଧା ଆମିଷ ସ-ତ-ତେଣୁ ଆମେ ସେଇଟା ଯେତେବେଳେ ବୁଝିଯିବା ଆମକୁ ଲାଗୁଛି ମୋମୋ ଭଲ ଲାଗୁଛି ମତେ ଚା ମିନ ଭଲ ଲାଗୁଛି ମୋତେ ରୋଲ ଭଲ ଲାଗୁଛି, ଯାହା ବି ପିଜା ପେଟିସ ବର୍ଗର୍ ଯାହା ବି ରହିଲା ସବୁ ଜଙ୍କ ଫୁଡ ଆ ଫାଷ୍ଟ ଫୁଡ ନିହାତି ଭଲ ଲାଗୁଛି କାହିଁକି ତାର ଟିକେ ଅତ୍ୟାଧୁନିକ ସ୍ଵାଦ ଏଇ ସବୁ ଥାଏ, ତ ଆମେ ଯଦି ଯାହାବି ରହିଲା ସ୍ଵାସ୍ଥ୍ୟକର ଖାଇବା ଆମେ ଆମେ ତା ଭିତରେ ଖାଇବା ଆଉ ତାକୁ ଏତେ ସୁସ୍ୱାଦୁ ବନେଇକି ଖାଇବା ତ ନିହାତି ଭାବରେ ଆମକୁ ସେଇ ଵାଦ ସେଥିୁ ମିଳିଯିବ, ଆଉ ଏଇ ସବୁ ଜିନିଷ ପ୍ରତି ଆମର ଆଗ୍ରହ ନିହାତି କମିଯିବ ଯଦି ଆମେ କୁ ଅଭ୍ୟାସରେ ପରିଣତ କରିବା ତ।
ହଁ। ଯେମିତି କହିବାକୁ ଗଲେ ଯଦି ସାଧା କହିବାକୁ ଗଲେ, ଯୋଉଟା ବିନା ପିଆଜ ରସୁଣ ରେ ରନ୍ଧା ହେଇଥାଉଛି ଯେମତି ଏମିତି ମାଣ ଗସା ଗୁରୁବାରରେ ନ ଯଉ ରନ୍ଧା ହେଇଥାଉଛି ନା କଦଳୀ ପତ୍ର ଉପ ପରେ ଯୋଉ ସାଧା ଲାଗେ ତ ସବୁ ମାନେ ଆଇଷ ବିନା ପିଆଜ ରସୁଣ ଖାଦ୍ୟ ସାମ୍ନାରେ ବହୁତ ସ୍ଵାଦିଷ୍ଟ ଲାଗେ। ମତେ ତ ବହୁତ
ହଁ ତ ଏବେ ତୁମେ ବିଷ ହଁ ଦେଖ। ତମେ ବି ନିହା ନିଜେ ବି କହିଲ କି ବିନା ପିଆଜ ରସୁଣ ରେ ପ୍ରସ୍ତୁତ ଖାଦ୍ୟ ବି ବେଳେ ବେଳେ କେତେ ସୁସ୍ଵାଦୁ ଲାଗେ ତ ହଉଛି ଆମେ ତାକୁ କେମିତି ବନଉଚି କୋଉଟା କେତେ ସ୍ଵାଦି ସ - ନୁହେଁ କି? କୋଉ ଖାଇବାଟା ଏଇ ମାନେ କେବଳ ହିଁ ପ- ଗୋଟେ ସ୍ଵତନ୍ତ୍ର ଭାବରେ ଏଇ ଖାଇବାରୁ ହିଁ ମତେ ମିଳେ ସ୍ଵାଦ ନା ସେଇଟା କେବେ ବି ନୁହେଁ।
ଆମକୁ ବିଭିନ୍ନ ପ୍ରକାର ଖାଦ୍ୟରେ ବିଭିନ୍ନ ପ୍ରକାର ସ୍ଵାଦ ମିଳେ।ସେଥିପାଇଁ ଦୁନିଆରେ ସବୁ ପ୍ରକାର ଖାଦ ଏବେ ଆମକୁ ଖାଇବା ଦରକାର।ସବୁ ଭିନ୍ନ ଭିନ୍ନ ପ୍ରକାର ଖାଦ୍ୟ।
ମୁଁ ତ ଏମିତି ବୁଝେଇ ନଉଛି। ହଁ -ତ- ମୁଁ- ତ- ଟିକେ ବୁଝେଇ ନଉଛି ଶୁଣେଇ ଦଉଛି
ହଁ
ହଁ ତେକୁହ ସେଇ ଭାବରେ ମୁଁ କିନ୍ତୁ ଯେତେବେଳେ ସବୁ ବିଭିନ୍ନ ପ୍ରକାର ପନିପରିବା ମୁଁ ବି ସେଥିରୁ ବାଛି ପକାଏ ମୁଁ ଏଇଆ ଖାଇବି ସେଇଟା ଖାଇବି ଏଇଟା ଖାଇବିନି ସେଇଟା ଖାଇବି ତ ସେଥିପାଇଁ ମତେ ବି ଗାଳି ଶୁଣିବାକୁ ମିଳେ।
ମୁଁ ବି ଧୀରେ ଧୀରେ ସବୁ ଚେଷ୍ଟା କରୁଛି ସବୁ ପ୍ରକାର ପନିପରିବା ଖାଇବା ପାଇଁ।
ହଁ ସେଇଟା ଗୋଟେ ଭଲ କଥା। କିନ୍ତୁ ମୁଁ ପିଲା ବେଳୁ ନା ମୋର କଣ ଗୋଟେ ଅଛି ମୁଁ କୋଉ ଜିନିଷରେ ବାଛେନି। ମୁଁ ମାନେ ସବୁ ପ୍ରକାର ପନିପରିବା ମୁଁ ଖାଇଲିି। ଯାହା ଦିଆ ହବ ମୁଁ ଖାଇଦେବି। ମୋର ବାଛ ମୋ- ମୋର ନାଇ ମୋ ଭାଇ ର ଅଛି।ମୋର ବାକି ସବୁ ଭାଇ ମାନଙ୍କ ଅଛି। କିନ୍ତୁ ମୋର ନାହିଁ ମତେ ଯାହା ଦେବେ ମୁଁ ଖାଇଦେବି। ଡାଡି ସେଇଟା ଦେହ ପାଇଁ ଭଲ ଥାଉ କି ଦେହ ପାଇଁ ଖରାପ ଥାଉ ମତେ କେ ମାନେ ମୁଁ ଗୋଟେ ବହୁତ ମାନେ ଖାଇବା ଜିନିଷ ବହୁତ ପସନ୍ଦ ଏ ଗୋଟେ ଯଦି ଜିନିଷ ମୁଁ ଭାବେ ଏ ଏ ଜୀବନରେ ମୁଁ ବଞ୍ଚିବାକୁ ଚାହୁଁଚିକି ମୁଁ ବହୁତ ସୁନ୍ଦର ସୁନ୍ଦର ଟେ ସ୍ଵାଦିଷ୍ଟ ସ୍ଵାଦିଷ୍ଟ ଖାଦ୍ୟକୁ ପରିବି ବୋଲି
ଆରେ ଆରେ ବହୁତ ସୁନ୍ଦର କଥା ତ ସେମିତି ହିଁ ହଉ ତମେ ବହୁତ ଭଲ ଭଲ ଖାଇବା ଖାଅ ଆଉ ଯେମିତି କହିଲ କିନ୍ତୁ ଏଇ ମୋମୋ ହୋମ ଏଇସବୁ ନ ଖାଅ ଯେମିତି ସୁସ୍ୱାଦୁ ଏବଂ ସ୍ଵା ଜାଗାରେ ଖାଇବା ହିଁ ଖାଅ
ହଁ ଠିକ କଥା କହିଲ
ହୁଁ ତମ ସହିତ କଥା ହେଇକି ସମୟ ଅତିବାହିତ କରିକି ବହୁତ ଭଲ ଲାଗିଲା ଆରେ ଠିକ ଅଛି ଠିକ ଅଛି ଧନ୍ୟବାଦ ଧନ୍ୟବାଦ